ହଁ ହ୍ୟାଲୋ।
ହଁ ତମର କଥା ଶୁଭା ଯାଉଛି? ଗୋଟେ କଥା ମନେ ପଡିଲା କହିବାକୁ ଇଛାହଉଥିଲା।
ହଁ କହୁନାନ୍ତି?
ଗୋଟେ ତମେ ତମ କଛ ପ ତୁ ହେଁ
ଏବେ ମୁଁ ଆପଣଙ୍କୁ ତୁତା କରୁଛି ହଁ ତୁତା କରିବି ମୁଁ ସମସ୍ତଙ୍କୁ ତୁତା କରୁଛି।
ତେଣୁ ତମର ଷ୍ଟାର୍ଟିଂ ନ ତମର ଷ୍ଟାର୍ଟିଂ ରେ ନୂଆ ନୂଆ ମିଶିଥିଲ ଟିକେ ଯେ ହେଁ ହେଁ ତୁ ତା ମତେ ତୁ ଚା ତମେ ସମସ୍ତଙ୍କ ଦୁ ଥାର ଗଛ ଦେଇଛନ୍ତି ମତେ ତମେ କହ ମୁଁ ଟିକେ ଆଶ୍ଚର୍ଯ୍ୟଜନକ ହେଇଯାଏ। ତାପରେ ସେ କେତେବେଳେ ତମେ ରୁ ତୁ ହେଇଗଲା ତାପରେ କେତେବେଳେ ତୁ ର ଅତ୍ୟଧିକ ତୁ ହେଇଗଲା ଆପଣ ବୁଝିପାରୁଥିବେ ମୁଁ କଣ କରିବି ଆଉ?
ପଠିଗଲା ପୁଣି ଆଉ ମୋର ମାତାଜିଙ୍କର କଣ ହେଇଗଲା ଫୋନ ତାଙ୍କର ଖାଲି କଟି ଯାଉଚି।
ମାନେ କଟି ମାନେ କାମଟି କଟିଯାଉଚି ସେକ୍ସନ ପ୍ଲିସେକ୍ସନ ତାଙ୍କ ମଧ୍ୟ ଦେଇ
ଆଜ୍ଞା ମୁଁ ରିଫ୍ରେଶ ସେ କରୁଚନ୍ତି। ପ୍ରେସ କିନ୍ତୁ ଫିରବି ତାଙ୍କର ମାନେ
ସେ ଟିକେ ଇସୁ ଥିବ କାରଣ ମୋର ବି ସେ ହେଲା ମୁଁ ରିଫିସ୍କି ଦିଟା କାମ କଲା ପରେ ମୁଁ ଯାଇଚୁ ତା ତାଙ୍କ ଘରେ କୁହନ୍ତୁ କି ଆପଣ ସିଏ ଟିକେ ଫୋନ କୁ ମାନେ ରିଷ୍ଟାର୍ଟ କରିଦେବେ।
ଫୋନ୍ ଟାକୁ ରିଷ୍ଟାର୍ଟ କରିଦେବେ ହଉ କରିଦେ
କାରଣ ସେ ବୋଧେ କାରଣ ସେ ବୋଧେ ନେଟୱର୍କ ଯୋଗୁ ନେଟୱର୍କ ଇସୁ କାମ ଇ ଯାଉଚି ତ ମୁଁ ବି ସେଆ ଏଇସମ୍ ଲିଗେଶମ ପୂର୍ବରୁ ହେଲା।
ଆପଣଙ୍କର ତାପରେ ଠିକ ହେଇଗଲା ରେଜିଷ୍ଟାର୍ କଲା ପରେ
ହଁ ସେ ସେ ମୁ ରିଷ୍ଟାର୍ଟ କଲା ପରେ ମୁଁ ଯେତେବେଳେ ଦଶ ମିନିଟ୍ ପରେ ଆଉ କଲଥୁଲି ତମର ତ ତମର ପୂର୍ବ ଦ ତମର ପୂର୍ବ କାମଟା ବି ସକ୍ସେସ୍ ହେଇଗଲା।
ହୁଁ
ବୁଝିଲ ତ ସେଇଟା ମୋର ହେଇଗଲା ସକ୍ସେସ ପୂର୍ବ କାମଟେ ବି ତ ସେଇଟା ଆପଣ କରିବେ ଆପଣଙ୍କ ଫଳ ହେଇଗଲା ତ ଆପଣଙ୍କ ଭାଇଙ୍କରେ ବି ହଉଯିବ ଆପଣ କୁହନ୍ତୁ ଟିକେ ଅପେକ୍ଷା କରେ କାରଣ ଏବେ ଯେହେତୁ ମାନେ ଏବେ ଯଦି ସମସ୍ତଙ୍କୁ ଲାଭ ମିଳୁଚି ପଇସା ମିଳୁଚି ସବୁ ଟିକେ ଅଚଯୋକ ସେଇ ସବୁ କାମ କରିଦେଉଛନ୍ତି। ସେଥିପାଇଁ ଆପଣ ଟିକେ କୁହନ୍ତୁ ଟାଇମ ଟିକେ ଲାଗିବ।
ଓହୋ। ଏବେ ଟିକେ ଅତ୍ୟଧିକ ଖୁସି ହେଇଯାଇକି ସମସ୍ତେ କାମ କରିଦଚନ୍ତି ସେଥିପାଇଁ ଟିକେ ଟାଇମ ଟା ଲାଗୁଚି। ଅସବିଧା ହଉଚି।
କାରଣ ଏବେ ତ ସବବି
ଇନ୍ଦ୍ର ଚନ୍ଦ୍ର ମାନୁନାହାନ୍ତି ଲୋକ ମତେ ମୁଁ ର କହୁଚନ୍ତି ସେଇ କଥାଟି ହଉ ଆପଣଙ୍କୁ ବି ମୋ ଆପଣ ବି ମୋ ଭା
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ମାନେ ସେତା ମୁଁ କହିଥାନ୍ତି ତ ଆଉ ଆପଣ କହିଦେଲେ କହିଥିଲେ କି ମୁଁ ଖାଇସାରିଲା ପରେ ମୁଁ ମୁଁ ଥରେ ମାମ ମାନେ ମୁଁ ଆଉ ମୁଁ ଥରେ ତମକୁ ଆପଣଙ୍କ ସହିତ ଆପଣଙ୍କ ଭାଇଙ୍କ ସହିତ ଏବଂ ଆପଣ ଭାଇ ମତେ ଥରେ କଲ ଦେଇ ପାରିବେ।
ଆଜ୍ଞା ଆଜ୍ଞା ଯଦି ଶୁଣନ୍ତୁ ଆପଣଙ୍କ ଯଦି ମତେ କଲ୍ ଲାଗିଲାନି ତ ଆପଣଙ୍କ ଭା ଆପଣ ଭାଇ କୁ କଲ କରିଦେ ତେବେ ତାପରେ ଭାଇ ଆପଣଙ୍କୁ କଲ୍ କରି
ଆଁ ଭାଇଙ୍କ ନମ୍ବରଟା ବୋଧେ ମୁଁ ଆକାଶରୁ ଆଣିବି।
ନାଇଁ ନାଇଁ ଆପଣଙ୍କୁ ପଠେଇଦେବି ନା ମୁଁ କଥା ଆପଣ ଏମିତି କଣ କଥା କଥା ଗଟା କହୁଛନ୍ତି ଆପଣ ଖାଲି ମାଡ ଖାଇବେ ବୁଝିଲେ।
କହିପାରିବନି କହିଲେ ବିବାଦ ହେଇଯିବ।
ଆପଣ ଟିକେ ହସ ବନ୍ଦ କରନ୍ତୁ ଆଉ କଥା ହୁଅନ୍ତୁ।
ଆ କାଦା ଆଉ କାନ୍ଦିବି ହଉ।
ହଁ ମୁଁ କହୁଥିଲି କି। ଆ ମୁଁ କହୁଛି ଥରେ ମୁଁ କହୁଛି କି ଆଜିକାଲି ଦୁନିଆ କେତେ ଆଗକୁ ଗଲାଣି। ଯେ ଆମେ ପାଠ ପଢିବା ସହି ଆମେ କେତେ କାମ କରିଦଉଛେ ଆମେ କେତେ ହସ ମଜା କରିଦଉଛେ ଆମେ ସବୁ ସବୁ କରିପାରୁଛି ଆଜିିକାଲିର ପିଲାମାନେ ସବୁ ମାନେ ତାଙ୍କ ପାଖରେ ସବୁ ଗୁଣ କରି ମାନେ ସବୁ କାମ କରି କରିବାର ମାନେ ବୁଦ୍ଧି ଟା ଅଛି।
ଆଜ୍ଞା ଏଇଟା ପ୍ର
ହ୍ୟାଲୋ ଆପଣଙ୍କର ଟିକେ କଥାଟା ରହିଗଲା କଣ? ହ୍ୟାଲୋ।
କୁହନ୍ତୁ ହ୍ୟାଲୋ ମୁଁ ଅଛି ଆପଣ କୁହନ୍ତୁ। ଆଜ୍ଞା ଆପଣ ଆପଣଙ୍କ ସଠିକ କଥା କହିଲ ଆ ଆପଣ ଯାହା କ କହିଲେ ମୁଁ ଆପଣଙ୍କ କଥାରେ ଏକମତ ଅଛି।
ମୁଁ ସବୁବେଳେ ଠିକ କଥା କୁହେ ଆପଣଙ୍କୁ ଏକମତ ହବାକୁ ହିଁ ପଡିବ। ମୋ ସହିତ। ଆଉ ଆଜି ରା ଆଜ୍ଞା ଆଉ ଆପଣ ହଁ ମୁଁ ରା ରାତ୍ର ଭୋଜନ କରିନି ଆପଣ ରାତ୍ର ଭୋଜନ କରିସାରିଲେଣି?
ଆଚୁଆଲି ଆମ ଘରେ ରୁଟି ସନ୍ତୁଳା ହେଇଥିଲା ହେଲା ମୁଁ ଟିକେ ଆକଚୁଆଲି କହିଥିଲ କି ବୋଉକୁ କି ମୁଁ ଟିକେ ପଖାଳ ହାତକୁ ଆଳୁ ଭଜା ଖାଇବି ସିଏ କହନା କଣ କରୁ ନଥିଲା। ତ ମୁଁ ଟିକେ ବାହାରେ ବୁଲ ତୁ ମୁଁ ଟିକେ ବାହାର ସି ର ଟିକେ ମୁଣ୍ଡ ବ୍ୟଥା ହେଲା ଦେହ ଟିକେ ଭଲ ଲାଗୁନଥିଲା ତ ସେଥିପାଇଁ ମୁଁ ଏ ଆସିଲି ଏବେ ସେ ଭଜା ଆମର ଏବେ ଆମର ଭ ଏବେ ଆମର ଭଜା ଭାଜି ହଉଛି ତା ମୁ ପଖାଳ ଭାତ ଖାଇବି। ମୁଁ କହୁଥିଲି କି ଆପଣ କାଲି ଯିବାପାଇଁ ପ୍ରସ୍ତୁତ ଅଛନ୍ତି।
ଆଜ୍ଞା ମୁଁ କାଲି ଯିବା ପାଇଁ ପ୍ରସ୍ତୁତ ଅଛି ମୁଁ ପରୀକ୍ଷା ପାଇଁ ଟିକେ ପ୍ରସ୍ତୁତ ବି ହେବି। ହୁ
ଆଜ୍ଞା ମୁଁ କହୁଥିଲି କି କାଲି ମୁଁ ଘରୁ କେତେବେଳେ ବାହାରିଲେ ଆପଣଙ୍କୁ ସୁବିଧା ହବ?
ଘରୁ କେତେବେଳେ ବାହାରିଲେ ସୁବିଧା ହବ? ମତେ ମତେ ଲାଗୁଚି ଆମେ ଚାରିଟା ବେଳେ ବାହାରିଲେ ସୁବିଧା ହବ।
ବାହାରିବି ସାତବେଳେ କଣ ମୁଁ ଆପଣଙ୍କ ପାଖକୁ ଚାରିଟା ବେଳେ ପହଞ୍ଚିବି।
ଅ-ଆମକୁ କେତେ ସମୟ ଲାଗିବ ସେଠି ପ ସେଇ ସ୍ଥାନରେ ପହଞ୍ଚିବାକୁ?
ଆମକୁ ଦୀର୍ଘ ଅ-ଅଧଘଣ୍ଟା ରୁ ପଞ୍ଚଚାଳିଶ ମିନିଟ ଆମେ ଜଲଦି ପହଞ୍ଚି ପାରିବା। କିନ୍ତୁ ଯେହେତୁ ଟିକେ ଆପଣଙ୍କର ଏ ମାନେ ମାନେ ଏ ମାନେ ଅଛି ଆମକୁ ଦୀର୍ଘ ଅଧଘଣ୍ଟ ରୁ ପଇଁଚାଳିଶ ମିନିଟ୍ ଲାଗିବ ମାନେ ମୁଁ ମକ୍ସିମମ୍ କହୁଛି ତା ପୂର୍ବରୁ ମୁଁ ପହଞ୍ଚେଇ ଦେବି।
ଆପଣ ଅଧିକ ରୁ ଅଧିକ କହୁଚନ୍ତି।
ଆଜ୍ଞା କାରଣ କାରଣ ମତେ ଆ ସେଇ ସ୍ଟେ ମୁର ଲୋକେସନ କହିଦେଲା ପରେ ମୁଁ ମୋର ପୁରା ମୁଁ ପୁର ନାକ ଧକି ପ ପ ମାଡ଼ି ଚାଲିବି। ସେମ ଲୋକେସନ ଜାଣିବାର ଅଛି କୋଉଠି। ହ୍ୟାଲୋ ଆଉ ଯଦି ସର୍ଟକଟ ବାଟ ମତେ କହିଦେଲେ। କାରଣ ଆକ୍ଚୁଆଲି ଆମେ ଯିବାକୁ ପଡିବ ସେଇଟା କହିଲ।
ଅ ସେଇଟା ତ ମୁଁ ଜାଣିନି। ମୁଁ ଆପଣଙ୍କୁ ପଚାରିକି ମୋ ଭାଇଙ୍କୁ କହିବି
ନ ମୁଁ କହୁଥିଲି କି ମାନେମେ ସେ ଯୋଉ ମାନେ ଆମେ ଯୋଉଟେ ଯାଇଥିଲଥିଲେ ଶହିନ ନଗର ଯୋଉ ତମ ତମ। ମର ମିତ୍ରଙ୍କର କାମରେ ଆମେ ସେପଟେ ବାଟ ଅଛି କି ରସଲ ଗୋଡେ ବାହାରିବାକୁ।
ହଁ ମୁଁ ତ ଏତେ ଜାଣି ନାହିଁ।
ତାହେଲେ ଆମେ ଗୋଟେ କାମ କରିବା ତାହେଲେ ତାହେଲେ ଆପଣ ଆସନ୍ତୁ ମୁଁ ଆପଣଙ୍କ ବାଟ ରଖେଇଦେବି
ହଉ ଆପଣ ତ ସବୁ ଦେଖେଇଦେବେ ବାଟ ବାଟ ମୁଁ ଆଉଉ କାହିଁକି?
ଆମେ ଗୁଗୁଲରେ ସର୍ଚ୍ଚ ମାରିଦେଇକି ଆମର ବାଟ ଦେଖି ପୁରା ଦୌଡ଼ିବା ଆଉ?
ହଉ ଠିକ୍ ଅଛି ନାଇଁ ଗାଡି ତ ଥିବ ଆମେ ଦୌଡିବା
ନ ଆରେ ମୁଁ ଗାଡି ଚଚୁଛି ଥୀବଯେ ମୁଁ ଥିରେ ଥୀରେ ଦଉଡି ନେଇକି କିଛି ଲୋକ ନିଜ ଲୋକ ବାନ୍ଧିକି ପଛପଟେ ହାଲୋ।
ହଁ ସେୟା ହେଇଥିବ।
ଆଜ୍ଞା।
ମୁଁ କହିଲି ହଉ ଆପଣ କଣ ଗୋଟେ କହିଦେଲେ?
ମୁଁ କହିଲି କି ମତେ ମତେ ଟିକେ ଆସିକି ଦିଟା ଦୌଡି ନେବାକୁ ପଡିବ କାରଣ ମାନେ ମାନେ ଦୌଡି ନେଲେ। ମୁଁ ଦୁଇ ମିତ୍ରଙ୍କୁ ପଛଆଡେ ବାନ୍ଧିକି ମୁଁ ଗାଡି ଚଲେଇବି ନା।
ଆପଣ ଟିକେ ଅଧିକା କହିଦଉନାହାନ୍ତି ଆପଣଙ୍କୁ ରୁହନ୍ତୁ ଆପଣ କାଲି ପୁଣି ଅ ଆମେ ଆପଣଙ୍କ ଉପରେ ରାଗିଯିବୁ
ହ ତ ରହିଲେ ଆପଣଙ୍କୁ ଆଜି ନୁହେଁ ଆଉଥରେ କ୍ୟାଫେଟେ ନେଇଯିବି।
ହଁ ତାହେଲେ ଠିକ ଅଛି ଆଉ।
ଆପରେ ମୁଁ ମୋର ବାପାଙ୍କର ଆପାଶ ନେଇକି ଯିବାକୁ ପଡିବ ଆମର ଯୋଉ ଆଲମର ଯଉ ଆପାସ ଟା ନେଇେକି ଜୀବାକୁ ପଡ଼ିବ ଯେମିତି ହେଲେ।
ହଁ ଆଛା।
ଆଜ୍ଞା ଆଉ କଣ କହୁଛ କୁହ?
ହ।
ଭୋକ ଜୋରସେ ହେଲାଣି ଯାହା କୁହ ଭଜା ହେଇକି ମୁଁ ଖାଲି ଭାତ ଖାଇଦେବୀ।
ଆପଣ ଏତେ ବିକଳ ହୁଅନ୍ତୁନି ଖାଇବା ହେଲା ପରେ ଖାଇବେ
ମୁଁ ସନ୍ଧ୍ୟାବେଳେ କିଛି ଖାଇନି ତ ସେଥିପାଇଁ ମୁଁ ଟିକେ ଅଚୋଲ ରେ ହାଲୁକାଟା
ଓହୋ ଆପଣ କିଛି ଖାଇନାହାନ୍ତି ସନ୍ଧ୍ୟାବେଳେ।
ଆଜ୍ଞା ମୁଁ ସନ୍ଧ୍ୟାବେଳେ ଖାଇନି ଯେହେତୁ ଗୋଟେ ଓଷ୍ଟ ଖାଇ ଖାଇଥିଲି କିନ୍ତୁ ମତେ ଜୋରରେ ଭୋକ ହଉଛି ଆଉ ଥରେ ମୋର ଇଚ୍ଛା ହୋଉଛି ଏବେ ଯାଇକି ବାହାରୁ ଚିକେନ ଖାଇଦବାକୁ
ଏ ଆଜି ପରା ଗୁରୁବାର ଟା ଆପଣ ଗୁରୁବାର ଚିକେନ ଖାଇବା କଥା କୋହୁଛନ୍ତି କେମିତି କହିବି?
ମୁଁ ଏବେ ଆଉ ମୁଁ ଏବେ ସୋମବାରକୁ ଭୁଲିଗଲେ ଆଉ ସବୁଦିନ ମୁଁ ସବୁ ଜିନିଷ ଖାଇଦୋଉଛି ଯେହେତୁ ମୁଁ ଆଜି ଅଛି କାଲି କି ମୁଁ ଆଉ ହୁଏତ ନ ଖାଇପାରେ ଏଇଟା ମୁ ମେସେଜ ଟାକୁ ମୁଁ ଆମର ତିନ ମୁ ଆମ ଦୁଇଟି ସାଙ୍ଗକୁ ପାଖକୁ କହିଥିଲି ସେ ସାଙ୍ଗ ଦିଇଟା ମୋ ଭାବିଦେଲେ କି ମୁଁ ସତରେ ଚାଲିଗଲି ବୋଲି
ସେଇ ଟିକେ ପାଗଳ ହେଇଗଲେ ଆଉ।
ତ କଣ କରିବା ଆଜି ତ ମୁଁ ଭାବିଥିଲି କି ଆଜି ମୁଁ ସେ ଏକା ବସିଥିଲି ଯୋଉ କ୍ୟାଣ୍ଟିନ ପାଖରେ ପାଖରେ
ହ ଆପଣ ସେଠି ବସିିଲେ ଓହ ଯୋଉ ପ୍ରଥମ ରେ ବିଶ୍ଵବିଦ୍ୟାଳୟ ର ଭିତରକୁ ପ୍ରବେଶ ଯିବା ପୂର୍ବରୁ
ଆଜ୍ଞା ମୁଁ ନଅ ଟା ଚାଳିଶରେ ପହଞ୍ଚିଥିଲି ସେଇଠ ମୁଁ ଏଇଠି ବସିଛି ମତେ ଗୋଟେ ଫୋନ କଲ୍ କରିଛି ନା କିଛି ଅଛି। ତାପରେ ତାପରେ ତମ ସାଙ୍ଗ ଫୋନ କଲେ, ମୁଁ ଗଲିି ଛାଡ କଣ କହିବା କିଛି ତ କହିହବନି।
ସ
ଆକଚୋଲି ମୋ ଦେହ ସକାଲୁ ସିଡି ରୁ ମାନେ ଯୋଉ ମାନେ ଖସିପଡିଥିଲି ମୋର ମୁଣ୍ଡ ଆଉ ହାତ ଯୁବତୀ ମାନେ ମାନେ ମାଡ ହେଇଯାଇଥିଲା ତ ମୋର ଦେହଟା ଭଲ ଲାଗୁନଥିଲା।
ଆପଣ ଶିଡିିରୁୁ ଖସି ପଡିଥିଲେ ମୁଁ ତ ଜାଣିିନାହିଁ ଏଯାୟ
ଆପଣଙ୍କୁ ଆପଣ ସାଙ୍ଗମାନେ କହିନାହାନ୍ତିକି?
ନା ମତେ କୌଣସି ସାଙ୍ଗ ମତେ କହିନାହାନ୍ତି।
ଆପଣ ମୁଁ କାଲି ସବୁ କଥା କହିବି ସ୍ପଷ୍ଟ ଭାବରେ
ହଉ ଠିକ୍ ଅଛି ଆପଣ ମତେ କାଲି ସବୁ ଜଣେଇବେ ଠିକ୍ ଅଛି।
ଆଜ୍ଞା ମୁଁ ଆକଚୋଲି କଣ କରିଥିଲି, କି ମୁଁ ସକାଳୁ ଜଣକୁ ଫୁଲ ଦେବାକୁ ଯାଇଥିଲି ତ ଗଲା ବେଳକୁ ମୋ ଗୋଡ ଗୋଡ ଖସିଗଲା। ତ ମୋର ଫୋନ ଟା ବି ଧରିଥିଲି ଫୋନ ଟା ମାନେ ମାନେ ଫୋନ୍ ଟା ମାଡ ହେଇଗଲା ଏବଂ ମୋର ମୁଣ୍ଡ ସିଯିଯାଇଥିଲ। ହେଲା ଡାହାଣ ପଟ ହାତ ଆଉ ଗୋଡ ଆଣ୍ଠୁ ସବୁ ପୁରା ମାନେ ମାଡ ହେଇଥିଲା ଫର ବି ମୁଁ ଆଜି ବିଦ୍ୟାଳୟ ଯାଇଥିଲି।
ହେଲା ପରେ ବି ଆପଣ କାହିଁକି ବିଦ୍ୟାଳୟ ଯାଇଥିବେ, ଆପଣଙ୍କ ବିଦ୍ୟାଳୟରେ ଆପଣଙ୍କର ବୋଧେ କିଏ ପ୍ରିୟ ଅ ବ୍ୟକ୍ତି ରହୁଛନ୍ତି।
ବ ଆମର ଯେହେତୁ କାଲି ଛୁଟି ଅଛି, ତ ଘରେ ପଶିଲେ ମୋ ମନ ଟା ଲାଗିବନିଁ।
ଆଚ୍ଛା।
ଯଦି ମୁ ନଯେଇଥାନ୍ତା ଯେ ତମେ ଆଇସ୍କ୍ରିମ ଖାଇଥାନ୍ତ, ମାନେ ଖାଇଥାନ୍ତତା ମାନେ ମାନ ଖାଇଥାନ୍ତତା। ଆ ଅମଦ ମମ ଦହିବାରେ ଖାଇଥାନ୍ତେ।
ନାଇଁ ଆମେ ଖାଇ ନଥାନ୍ତୁ ଆମେ ପଳେଇ ଆସିଥାନ୍ତୁ ଘରୁକୁ
ସେଥିପାଇଁ ମୁଁ ସବୁ ଦିବ୍ୟ ଯାନ କରିକି ଯାଇଥିଲି, ଛାଡନ୍ତୁ ଆଉ ମୁଁ ଆପଣଙ୍କୁ କଣ କହିବି। ମୋର ଯେହେତୁ ଏବେ ଟିକେ ଦଶା ଚାଲିଛି ତମ ସେଇଟା ଭୋଗ କର ଅଛି। ଆପଣ ଆମ ଭାରତ ପ କହିଞ୍ଚିିବବେ ଆପଣ ଭାରତେବେଳେ ଆପ ଆପଣ କୁହନ୍ତୁ ମୁଁ ଖାଇକି ଆପଣଙ୍କାତ କଲ କରିବା। ଯଦି ଆପଣ ଅନୁମତି ଦେବେ
ହଁ ଆପଣ ଶୋଇପଡିବେନି ତ ମୋ ଭ୍ରାତା ଏଇନା ପୁରା ଫି ଅଛନ୍ତି।
ଆଜ୍ଞା ଏଇ ଯୋଉ ମାନେ ଏଇ କାମ ଟିକେ ଆପଣ ମତେ କରିଛନ୍ତି ନା ଆପଣଙ୍କୁ ମୁଁ କରିନି ନା।
ହଁ ମୁଁ ଆପଣଙ୍କୁ କରିଛି।
ତ ମୁଁ ଖାଇକି ଆପଣଙ୍କ ଅଛରେ ଏଇ କାମ ପାଇଁ ଯୋ ରୋଜାର କିଲେ ଆପଣ ରାଜି ଅଛନ୍ତି।
ହଁ ହଁ ଅଛି ମୁଁ ଏଇନା ରଖୁଛି ମୋର ସମୟ ହେଇଗଲାଣି।
ଆଜ୍ଞା ଜୟ ଜଗନ୍ନାଥ
ଜୟ ଜଗନ୍ନାଥ।